ଲୋ
ହ୍ୟାଲୋ। ଲୋଉ
ଲୋ
ହଁ ଆଉ କଣ ଭଲ ତ?
ହଁ ହଁ ଭଲ ଆଉ କଣ?
ଆଉ କଣ କୋଉଠି ଅଛୁ?
ଏଇ ଅଛି ଟିକେ ଆଇଥିଲି ଏଇ ପଡିଆ ଆଡେ ଟିକେ ଆଇଥିଲି ଆଉ।
ଆଉ ଆଜି ଯୋଉ ଯେ ଉଁ, ଉଁ, ଫିଷ୍ଟ ହଉଥିଲା ନା?
କଁ?
ଫିଷ୍ଟ ଫିଷ୍ଟ ହଉଥୁଲା ନା?
ଫିଷ୍ଟ ହଁ ଫିଷ୍ଟି।
ଫିଷ୍ଟ
ତ ହଉଥିଲା ଆଜି ଚିକେନେ।
ଆଜି ଆଉ ଭଲ ଥିଲା? ଭଲ ଥିଲା।
ହଁ ଭଲ ହଉଥିଲା ହୁଁ, ହୁଁ।
ଆଉ ଯଦି ତୋମେ ତୋମ ବାଇଆ କତରୁ ଆଣିଥାନ୍ତ ଆଉରୁ ଦେଇଥାନ୍ତା ରାଇସ୍ ଜାଣିଚୁ ନା?
ଆଉ କଣ ବସିକି ତ ଖାଇଗଲାଣି ଆଉ। ବାଇଆ ବାଇଆ ବା ଗୋଟେ ବଳେ ତୋମେ ତାର
ହଁ ଆଉ ଯଦି ଆ, ଆମ ଏପଟେ କେ ଅଣ୍ଡା ଦଉନାହାନ୍ତି ନା?
ନା ଅଣ୍ଡା ଦୋଉନା
ଯ-ଯଦି ଜଣେ ଦି- ଦେଇ ଦିଅନ୍ତା ଅଣ୍ଡା ତାର ପ୍ରବଳ ବେପାର ହୁଅନ୍ତା। ଦଶ ଟଙ୍କା ପଛେ ଏକ୍ସଟ୍ରା ନଅ, ସେତିକି ପଇସାରେ ତ ନଉ ଦଶଟଙ୍କା ଏକ୍ସଟ୍ରା ନେଲେ ଚଳିବ।
ହୁଁ।
ଅଣ୍ଡା ଗୋଟା ଆଠ ଟଙ୍କା ଆଉ ସିଝେଇବୁ ଦି ଟଙ୍କା ହେଇଗଲା ଆଉ କଣ କମ।
ହୁଁ, ହୁଁ। ତା ଧୀଅରେ ପକେଇଦବୁ ଟିକେ ଜାଣିଲ କି ସେତିକିରେ ବିରିୟାନୀ ଟିକେ କ୍ୱାଣ୍ଟିଟି ଟିକେ ନାକୁ କମ୍ ଦେଇ ଦେଇକି ଅଣ୍ଡା ଦେଇଥିଲେ ବି ହେଇଯିବ।
ହଁ ବେ ଏପଟେ କିଏ ଅଣ୍ଡା ଫଣ୍ଡା ଦଉନାହାନ୍ତି ଅଣ୍ଡା ଦେଲେ ଆହୁରି ବେପାର ହୁଅନ୍ତା।
ହୁଁ। ଚଣ୍ଡିଖୋଲ ର ଅଣ୍ଡା ଦଉଚନ୍ତି।
ଆଉ ଚଣ୍ଡୀଖୋଲ ବାଲସନ ଫାସନ ଅଣ୍ଡା ଦଉନାହାନ୍ତି କି। ଏ, ଏପଟେ ସେ ନୂଆ ଆଡ଼ିରେ ତିନିଟା ଚାଟା ଦୋକାନ ସେ କେହି ଦୋଉନାହାନ୍ତି ଅଣ୍ଡା।
ନୂଆହାଟ ଦତ ଦୋକାନ ଆଉ।
ଆଁ,
ନୂଆହାଟ ଚାଟା ଦୋକାନ।
ହଁ ସେଇପା ସେ ଉଁ, ସେଇ ଦୋକାନ କେଇ କେହି ଦୋଉନାହାନ୍ତି ଅଣ୍ଡା। ଜଣେ ଯଦି ଦିଅନ୍ତା ତାର ଆଉରି ବେପାର ହୁଅନ୍ତା।
ଟିଲୁଆ ଘର ଦଉନାହାନ୍ତି?
କାହାର?
ଚିନୁଆ ଘର।
ନା ତାକୁ ମୁଁ ଜାଣିନି ତାଙ୍କ ଘର ନା ଦଉନଥିବେ। ଆଉ ଯୋଉ ଗର୍ଜି ବି ଫଜି କେହି ଦେଉନାହାନ୍ତି କି ଅଣ୍ଡା ଏଇ ଚଣ୍ଡୀଖୋଲ ଫଣ୍ଡିଗୋଲ ଦଉଛନ୍ତି।
ମୁଁ କୁନ୍ଦଳ ଯୋଉ କରିଛି ଗୁନା ଫାଷ୍ଟଫୁଡ ସିଏ କଣ ଗୁନାରେ ତା କଣ ତ ସିଏ ହ ଦେଉନି।
ନା ଏବେ ଯୋଉଠି ମାନ ମାର୍କେଟିଙ୍ଗ ଏରିଆଟା ସେଇଠି ଦଉଛନ୍ତି ହେଲା ନୂଆହାଟ ଛୋଟ ମାର୍କେଟିଂ ଏରିଆ ନା ହେଲା ଚଣ୍ଡିଖୋଲ ମାର୍କେଟ ଆଉ ଯୋଉଟା ଦେଖିଲୁ ଯୋଉ ଆଙ୍କର କରିଛନ୍ତି ଯୋଉ ହରିପୁର ଘର ସିଠି କଣ ସେ ଦଉଛନ୍ତି ସେଇଟା ମାର୍କେଟ ଏରିଆ ସେଇଟା ଏବେ ଷ୍ଟାର୍ଟ ହଉଛି। ବଡ ମାର୍କେଟ ହେଲେ ସେ ମିଳିବ ହେଲା। ଆଉ ଏଇଆ ତ ଆଉ, ଆଉ କଣ ଫିସ୍ଟ ଭଲ ହେଇଥିଲା ନା ଆଉ ଖାଇବାକୁ?
ହଁ ସବୁ ଭଲ ହେଇଥିଲା
ହଁ ଆଇଛନ୍ତି ବା।
ଆଉ ମାନେ କଣ ନେଷ୍ଟ ଟାସ୍କ କେବେ ଆସିବ?
ମୁଁ ବା ଗଲି ପନ୍ଦର ଦିନ ପରେ।
ଏୟା ସବୁ ଲେଖିଛି ଏଥିରେ।
ଆଁ?
କଣ?
ତମ ସିବୁନା ଭାଇ ଏଥିରେ ଲେଖିଛି କଣ ଲେଖିଛି?
କଣ ଲେଖିଛି ଲେଖିଛି ମାମ ଟ୍ୟାକ୍ସ କେତେ ଟ୍ୟାକ୍ସ? ବେଳେ ଆସିବ, କେତେବେଳେ ଆସିବ?
ସେ ମ୍ୟାଡ଼ାମବା କହୁଛନ୍ତି ପନ୍ଦର ଦିନ ପରେ, ଦି ମିନିଟ୍ ହ୍ୟାଲୋ? ହ୍ୟାଲୋ, ହଁ ଆଉ କଣ ଟାସ୍କ ଆସିବ ପନ୍ଦର ଦିନ ପରେ ଆମର ଧନର ମୋର ତ ହେଇନି ଆଉ ହଉଛି ଆଉ।
ହଉ ସେ ଆସିବ ଆସୁ ଆଉ।
ଆସୁ ଆସିଲେ କରିବ ଫେରେ କଣ ପନ୍ଦର ଦିନ ପରେ ରେଷ୍ଟ ନିଅ।
କଣ?
ପନ୍ଦର ଦିନ ପରେ ଏବେ ରେଷ୍ଟ ନିଅ।
ହଁ ପନ୍ଦର ଦିନ ମାନେ କଣ ପଇସା ରେଷ୍ଟ୍ କଣ?
ପଇସାଟା ଦରକାର ନା ସେଇଟା ତ
ସେଇଆ ତ ମୁଁ କହିଲି ଟେଷ୍ଟ କଣ?
ଆଉ ମ୍ୟାଡ଼ାମ୍ ବା କହିଲେ ବା ଟିକିଏ ଧର୍ଯ୍ୟ ଧର ପନ୍ଦର ଦିନ ପରେ ଆସିବ, ଦଶ ପନ୍ଦର ଦିନ ପରେ।
ଦଶ ପନ୍ଦର ଦିନ ଲାଗିବ ଆହୁରି ଆସିବା ପାଇଁ।
ହଁ
ଓହୋ, ଲାଗୁ ଆଉ।
ଲାଗିବ ଆଉ କଣ କରିବ।
ହୁଁ ଲାଗୁ, ଦେଖିବା ଶୀଘ୍ର ମ୍ୟାଡାମ କହିବେନି ମ୍ୟାଡ଼ାମ କହିବେନି କଣ କରିବା?
ଏଇ ଏଇଟା ସରିଯାଉ ଆମର।
ହଁ ଆମର ସରିଯାଉ ମୋର ଆଉ ଗୋଟିଏ ଅଛି ଗୋଟିଏ କଂପ୍ଲିଟ୍ କରିଦେଲେ ମୋର ସରିଲା।
ଆଁ
ମୋର ଆଉ ଗୋଟଏ ଅଛି ଗୋଟିଏ କମ୍ପ୍ଲିଟ କରିଦଲେ ମୋର ସରିଯିବ।
ତୋ ଶ ଆମର ରହିଲାଣି ଆହୁରି ପରା ଷୋଳଟା ସଟରଟା।
ତମେ ଯଦି କୋଡିଟା ଖଣ୍ଡେ କରିକି କୋଡିଏ ଟା କରିକି ଡିଷ୍ଟ୍ରିବ ସୁଗାର ପଠେଇଦବ ତମର ବି ନୂଆ ଟ୍ୟାକ୍ସ ପଳି ଆସିବ।
କୋଡ଼ିଏଟା କରିକି
ତିନିଶହ ଟଙ୍କା ଯଦି ପଠେଇ ଦବ ତମର ବି ଆମର ନୂଆ ଟ୍ୟାକ୍ସ୍ ଆସିଲା ତମର ବି ପଳେଇ ଆସିବ।
ନୂଆ ଟ୍ୟାକ୍ସ ପା ଆସିନି ପନ୍ଦର ଦିନ ପରେ ତିରିଶ ଟା ଆମେ କରିଦବୁନୁ କଣ ହେଇଛି।
ମ୍ୟାଡ଼ାମକୁ ଫୋନ କରି କହିଲେ ପନ୍ଦର ଦିନ ପରେ କାଇଁ ଗ୍ରପ୍ କୁ ତ ମେସେଜ ଆସିନି।
ଫୋନ ଦିନି ବିଶାଲ ବିଶାଲ୍ ଫୋନ୍ କିରିଲା ତମେ ସେତବେଳେ ପଳେଇଲାଣି
ହୁଁ।
ହେଲା ପୋଖରୀବାରି।
ହୁଁ।
ସେତେବେଳେ ବିଶାଲ ଫୋନ୍ କରିଥିଲା ବିଶାଲକୁ କହିଲେ ଟିକେ ଧର୍ଯ୍ୟ ଧର ପନ୍ଦର ଦିନ, ଦଶ, ପନ୍ଦର ଦିନ ପରେ ଆସିବ।
ପନ୍ଦର ଦିନ ପରେ ଆସିବ ନା
ହଁ।
ଓହୋ ଆଉ କଣ କଣ କରଛୁ କି ଏଇନାକେ।
ଏ ପୋଖରୀ କତିରେ ଓହଳେଇଛି।
ପୋଖରୀରେ କତିରେ ବଇଛୁ।
ହଁ।
ହଁ। ଆଉ।
ଆଉ କହ।
କଣ ଖାଇଛୁ କଣ?
ଏଇ ଗାଧୁଆ ବେଳେ ଖାଇଥିଲୁ ଚିକେନ ବିରିୟାନୀ। ଆ ଚିକେନ୍ ବିରାଟା ଆନାଁ
କଣ କହିଲୁ?
ଚିକେନ୍ ବିରିୟାନୀ।
ହଁ, ଚିକେନ୍ ବିରିୟାନୀ ଟା ଭଲ ଲାଗୁନଥିଲା କି ଭଲ ଲାଗୁଥିଲା ବା।
ଭଲ ଲାଗୁଥିଲା। ଆଉ ଟିକେ ଯୋଉ ଅଣ୍ଡା ଫଣ୍ଡା ଦେଇଥିଲେ ଟିକେ କଚୁମ୍ବର ବି ହେଲାନି ଭଲ କି ନା।
ମତେ ମୋର ଆହୁରି ଦେବାର କଥା ପାଞ୍ଚ ଜଣ ହେଲୁଣି ସାତଟା ଜମା ଦେଇଛି ହେଲାନି।
ସାତଟା ଯେ ସେ ଟିକେ ଟିକେ ଦଉଛି ସେ ମିଶି ଯାଉଛି ଭାତ ପିଇ ଯାଉଛି ସବୁ।
ଏଇଆ ତ କଚ୍ ଟିକେ ଟିକେ କଚୁମ୍ବର୍ ଦଉଚି ଅଧିକା ଟିକେ ଦିଅନ୍ତା।
ହୁଁ ଆଉ ଟିକେ କଚୁମ୍ବର୍ ଆଉ ଟିକେ ଖଟା ପାଣି ଦିଅନ୍ତା ଓଃ।
ହୁଁ ଖଟା ପାଣି ନହେଲେ ଗ୍ରେବି ଦିଏ।
ଗ୍ରେଭି ତ ପ୍ରବଳ ଦେଇ ଭଲ ଦେଇଛି ଯେତିକି ଦେଇଛି ଭଲ ବି ଦେଇଛି।
କି କଣ ବାଇଆ ଜାଗା ତ କହୁଚୁ ସେ କଣ ଆହୁରି ଭଲ କରେ।
ଭଲ କରେ ବି ସେ ଟିକେ ମାଗିଲେ ବି ଦବ ଗ୍ରେଭି ଯୋଉ ଗ୍ରେଭି କରୁଛି ଗ୍ରେଭି ହିଁ ଗ୍ରେଭି ରାଇସ୍ ଫାଇସ୍ ଦବ।
ହେଲା। ସିଏ ବି କହୁଛି ଆଣିବା ସେ ଦିଟା ଚଳିଯିବ ଖାଇଯିବା ଯୋଉଠୁ ପାଇଲେ ଖାଇବା କଣ।
ହାପ୍ ପ୍ଲେଟ୍ ଦୁଇଶହ ଶହେ କୋଡ଼ିଏ ରେ କ ଇଏ ଫୁଲ୍ ପ୍ଲେଟ୍ ଦୁଇଶହ ଚାଳିଶ ନେବ।
କେତେ ହେଇଥିବ ଦୁଇଶହ ତିରିଶ ହେଇିଥିବ କି ଦୁଇଶହ କୋଡିଏ ହେଇଥିବ କେତ ହେଇଥିବ ଆଉ।
ହୁଁ।
ଆବେ ହାପ୍ ପ୍ଲେଟ ଆଣିଲେ ଅଧିକ ହବ ତୁ ଯଦି ହାପ୍ ପ୍ଲେଟ୍ ଦିଟା ଆଣିବୁ ତାହାଲେ ସିଏ ଧର ଫୁଲ୍ ପ୍ଲେଟ ଦୁଇଶହ ଚାଳିଶ ଟଙ୍କା ନେଲା ହେଲା? ତୁ ଅଦି ହାପ୍ ପ୍ଲେଟ୍ ଦିଟା ଆଣିବୁ ହେଲା? ଆଉ ଗୋଟେ ଫୁଲ୍ ପ୍ ପ୍ଲେଟ୍ ଆଣିବୁ ହେଲା? ହେଲା ତୁ ଟିକେ ହାପ୍ ପ୍ଲେଟ୍ ଦି ଟା ଆଣିବୁ ଫୁ ଫୁଲ୍ ଗୋଟେ ପ୍ଲେଟ୍ ଆଣିବୁ।
ହୁଁ।
ହେଲା ତୁ ଦିଟାଙ୍କ ମିଶେଇକି ଦେଖୁ ହାପ୍ ପ୍ଲେଟ୍ ଗୁଡା ଦିଟାଙ୍କ ଅଧିକ ବାହାରିବ।
ଓହୋ ସେ ସିଏ ତ ହଁ ସେମିତି ତ ହୁଏ।
ହଁ ନା ସେଇଟା ସେଇତ ହାପ୍ ପ୍ଲେଟ୍ ଯଦି ଦୁଇଶହ ଚାଳିଶ ଟଙ୍କା ସେ ଯୋ ସେ ଯୋ ଦୁଇଶହ ଚାଳିଶ ଟଙ୍କା ଯୋଉ ଶହେକୋଡ଼ିଏ ଟଙ୍କା ବୋଲି ସେ ଦୁଇଶହ ଚାଳିଶ ଟଙ୍କା ନବ? ନଉଥିବ ସେ ଦୁଇଶହ କୋଡିଏ ନହେଲେ ଦୁଇଶହ ତିରିଶ ନଉଥିବ ଆଉ।
ଚାଉମିିନ ଯୋଉ ଖାଇବା ଅପେକ୍ଷା ଫୁଲ ପ୍ଲେଟେ ହାପ୍ ଫ୍ଲେଟ ଗୋଟ ନେଇ ଆସିବୁ ଚିକେନ ବିରିଆନି ସଇଲା ଖାଇବୁ।
ଚାଓମିନ ସବୁଠୁ ବେଷ୍ଟ ଘରେ ଆଣିକି କରିବ ପୁରା କିଛି ନାହିଁ କମ୍ ପଇସାରେ ଆରାମସେ ହବ।
ଚାଓମିନ ଅଧିକା ପଇସା ନେଇଯାଉଛି କଣପାଇଁ ଯିଏ ଦେଖିବୁ ଯିଏ ସେ କୋବି ଫୋବି
ଆମେ ଯଦି କରିବା ଗୋଟେ ପ୍ୟାକେଟ୍ ଜମା ପଡ଼ିୁଛି ଅଶୀ ଟଙ୍କା। ବଡ ପ୍ୟାକେଟ୍ ଟା।
ହଁ।
ଆଉ ସେ କରିଦବୁ ଖାଲି ଚିଲି ସକ୍ସ୍ ଆଉ ଆଉ ଟମାଟୋ ସକ୍ସ ଫକ୍ସ ଆସିବ ଖାଲି ସକ୍ସ ଉପରେ ତ ତାର ଇଏ ଆଉ ନା?
ହଁ ଆଉ ଯୋଉ ଚି ହଁ ହଁ ସକ୍ସ
ଆଉ କଁ?
କ ଯୋଉ ଗଜିିତି ନୁହେଁ।
ହୁଁ।
ଗଜିତ୍ ରେ ସୋୟାବିନ କହୁଛି କଁ ସେଟା। ସୋୟା ସସ୍ ରେ ପକେଇ ଦଉଛି କ୍ୟାପ୍ସିକମ୍, ଗାଜର, କୋବି, ବନ୍ଧାକୋବି ସବୁ ପକେଇ ମେଞ୍ଚାଏ ଖଣ୍ଡେ ଦଉଛି।
ଆମର ଯୁ ତେ ଯୋଉ ୟାପରେ ଯୋଉ ପେମେଣ୍ଟ ଆସିବନି?
ହୁଁ।
ହୁଁ ଯୋଉ କରିବା ଚାଓମିନି ଆଉ।
ଅଣ୍ଡା ଚାଓମିନି ନା ଖାଲି ଚାଓମିନି?
ଅ ଖାଲି ଚାଓମିନ୍ କରିବା ଦେଖିବା ଯେତେବେଳେ ଦେଖିବା ଆଉ। ଯୋଉ ତ ଚାଓମିନ୍ ଆସିବ ନା?
ହୁଁ ଚାଓମିନି କଁ ଅଛି ଆସିବନି?
ଆ ଚାଉମିନ୍ କରିଦବୁ ଆଉ ଚାଉମିନ୍ କରିଦବା ଆଉ ହେଲା ଗୋଟେ ଗୋ ଗୋଟିଏ ପୁରା ପ୍ୟାକେଟ୍ ନେଇ ଆସିବା କରିବା ବସିକି ଖାଇବା ଖାଇବା ଆଉ କଣ
ହୁଁ ଗୋଟେ ବଡ଼ ପ୍ୟାକେଟ୍ ନେଇଆଇଲେ ଖାଇବ କିଏ କି କିନ୍ତୁ କଣ ଭଲ ଲାଗିବନି କଣ ପାଇଁ କହନି? ସେ ଟି ସରୁ ଚାଉମିନ୍ ଯେମିତି ପୁରା ଇଏ ହେକଲେ ଭିନେଗାର ଫିନେଗାର ପକେଇବାକୁ ପଡିବ।
ଚାଉମିନ୍ ଫାଷ୍ଟ୍ କଣ ସିଝା ହବ ଯୋଉ ପାଣି ରେ ପଡିକି ଯୋଉ ମାଗି ବାଗିଆ ସିଝା ହବ ନା କଣ?
ହୁଁ ହୁଁ ସିଝା ହବ ତାପରେ ଭାଜି ଦୋଉ ପରିବା ଗୁରାକ ତା ଦେହରେ ପକେଇ ଦଉ।
ଓହୋ ତା ସକ୍ସ୍ ଫକ୍ସ୍ ପଡ଼ି ପୁରା ଇଏ ହବ ଆଉ ନା?
ସୋୟାସସ୍
ଆଉ କଣ କାଶ୍ମୀର ଲଙ୍କା ପଡିବା ତାଥିରେ
ହୁଁ ସବୁ ପଡେ।
ଆ ସୋୟାବିନ ଛୋଟ ଚାଓମିନ୍ ସୋୟାବିନ ତ
ଆଁ।
ସୋୟାବିନ୍ ଏ ଯୋଉ ଛୋଟ ସୋୟାବିନି ସୋୟାବିନି?
ସୋୟାବିନ୍ ପକେଇଲେ ହବ ନ ପକେଇଲେ ନାହିଁ ସେମିତି କିଛି ନାହିଁ ତୋ ମନ ତୁ ପକେଇ ପାରିବୁ ନ
ହୋଉ ହୁଁ। ସୋୟାବିନ୍ ସେଇ ସେଇ ଦେଖେ ଜା ଏଇ ଯୋଉ କେତେ ଟଙ୍କା ଖର୍ଚ୍ଚ ହେବ କହିଲୁ ତା ଭିତ ଇଏରେ ଦେଖେ ଧର ଚାଉମିନ୍ ଆମର ଚାଉମିନ୍ ଆମର ଗୋଟିଏ ପ୍ୟାକେଟ୍ ଆଇଲା।
ଶହେ ଟଙ୍କା ଶହେ ଦେଢ଼ ଶହ ଟଙ୍କା ଖର୍ଚ୍ଚ କରିଦେଲେ ହେଇଯିବ।
ଶହେ ଟଙ୍କା ବି ମୁଁ ମୁଁ ମୁଁ ଦି ଦିଇ ବର୍ଷ ତଳେ ବୁଝି ଥିଲି ଅଶୀ ଟଙ୍କା ସେବଢ଼ି ଥିବଯଦି ବଢ଼ିଥିବ କୋଡିଏ ବଢିଥିବ ଆଉ।
ନା ନା ବଢିଇନି ତା ପ୍ୟାକେଟା ବଢିଇନି।
ଆ ସେଇ ଶହେ ଟଙ୍କା ଆମେ ଧର
ହଁ
ହେଲା ଶହେ ଟଙ୍କା ଆଉ ସକ୍ସ୍ ଦିଟା ବଡ ଆସିବ ବୋଧେ ବଡ଼ ନା କାଚ ଆଁ ହାଲୋ।
କୋଡ଼ିଏ ପକଇଲେ ହେଇଯିବ।
କଣ?
ସୋୟାଶସ୍ ଠିପିିଏ ପକେଇଲେ ହେଇଯିବ।
ସୋୟା ସକ୍ସ୍ ଚିଲି ଯୋଉ ଇଏ ଟମାଟୋ ସହ ଅଧିକ ପଡ଼ିବ ବା
ହୁଁ ଟମାଟୋ ସକ୍ସ୍ ଅଧିକା ପଡିବା ଯଦି ଖାଇବ ଅଧିକ ଏକ୍ସଟ୍ରା ଆଣିବ ସେଇଟା ଟିକେ ବଡ ଆଣିବା ଆଉ।
ହଁ ଆଉ ଟମାଟର ଶସ୍ଟା ଗୋଟେ ଧର ବଡ଼ ଆଣିବା ପଚାଶ ଟଙ୍କିଆ ଧର ହେଲା ପଚାଶ ଟଙ୍କିଆ ଆଣିବା ପଚାଶ ଟଙ୍କା ସକ୍ସ୍ ଯୋଉ ମସଲା ଫସଲା ମିଶିକି ଶହେ ଟଙ୍କା ହେଇଗଲା। ହେଲା ମସଲା ଫସଲା ମିଶେଇ ମାସେଇ ଶହେ ଟଙ୍କା ହେଇଗଲା ଧର
ହଁ।
ହଁ ଦୁଇଶହ ଟଙ୍କା।
ହଁ।
ଆଉ ଯୋଉ ତେଲ ଫେଲ ପଡ଼େଏବା ତେଲ ପଡ଼େ ନାଁ?
ତେଲ ଫେଲ ସେ ରିଫାଇନ ତେଲ ସୋରିଷ ତେଲ ହେଇଯିବ ମ ହେ
ହଁ ସେଇ ଶହେ ତିନିଶହ ତିନିଶହ ଧର।
ତେଲ ତେଲ ଟିକେ ନାକୁ ହେଲେ ହେଇଯିବ ହୋଉ ହୋଉ ର
ହଁ ତିନିଶହ ରହ ର ର
ଆଁ।।
ତିନିଶହ।
ରଖୁନୁ ହାଲା। ରଖ ରଖ କାଟେ। କଟୁନିଇଁ। କାଟେ ବେ।
କଟୁନିବା।
କଟୁନି କଣ ପାଇଁ ହାଲୋ।
ହୁଁ।
କାଇ ବେ?
ପାଟି କରନା ର ର।
କଟୁ ନେଇଁ।